ଜୟ ଜଗନ୍ନାଥ।
ଜଗନ୍ନାଥ ଭାଇ, କେମିତି ଅଛନ୍ତି?
ହଁ ହଁ ସେମିତି ଭଲ ନାହିଁ ଦେହ ଖରାପ୍ ଅସୁସ୍ଥ।
ଆରେ ବର୍ଷାରେ ଓଦା ଫୋଧା ହେଇଯାଇଛନ୍ତି ବୋଧେ?
ଆଜ୍ଞା ଦୁଇ ଦିନ ହେଲା ପ ଜର ଛାଡୁନି।
ମେଡିସିନ କଣ୍ଟିନ୍ୟୁ କରନ୍ତୁ ଆଜ୍ଞା। ଔଷଧ ନ ଖାଇଲେ କେମିତି ଦେହ ଭଲ ହବ?
ହଁ କାଲି ଓଦା, କାଲି ବି କାଲି ବର୍ଷା ତ ଛାଡୁନି, କୁଆଡେ ଯିବି କହିଲେ?
କଣ୍ଟିନ୍ୟୁ ତ ବର୍ଷା ଚାଲିଛି ଏବେ, ରେନି ଡେ ନା।
ଆଜ୍ଞା।
କଣ ଖାଇଚନ୍ତି ସକାଳୁ?
ଛତୁଆ ଖାଇକି ମେଡ଼ିସିନ ଖାଇଥିଲି।
ହେ ସେମତି ବେଡ୍ ରେଷ୍ଟ।
ଆଜ୍ଞା।
ତଥାବି ଟିକେ ବାହାରକୁ ବାହାରନ୍ତୁ ବୁଲାବୁଲି କରନ୍ତୁ ଦେହ ସୁସ୍ଥ ମନ ର ମନ ଦେହ।
ଏ। ଆ ଆଜି ଲାଷ୍ଟେ ହେଲେ ବି କଥା ହବା କଥା ମୁଣ୍ଡ ପୁରା ବୁଲଉଚି ପୁରା।
ଆଜ୍ଞା ଆଜ୍ଞା। ତଥାପି ଚେଷ୍ଟା କରନ୍ତୁ ନିଜକୁ ଷ୍ଟ୍ରଙ୍ଗ ବନାନ୍ତୁ।
ଆଜ୍ଞା।
ମୁଁ ତ ଔଷ ଔଷଧ ଖାଇକି ନିଜେ ଏମତି ଭଲ ହେଇଯିବ ଶୀଘ୍ର।
ଆଜ୍ଞା।
ଏବେ ରଥଯାତ୍ରା ଆସୁଚି ଆସନ୍ତୁ ପୁରୀ ବୁଲିକି ଯାଆନ୍।
ହଁ ଆପଣଙ୍କ ଘର କୋଉଠି?
ଆଜ୍ଞା ଭୁବନେଶ୍ଵର।
ହଁ ଆମ ଘର ପୁରୀ ମୁଁ ପୁରୀରେ ରହୁଛି।
ଓ ଆପଣଙ୍କ ପୁରୀରେ କି?
ଆଜ୍ଞା।
ଏ ଭାଇ ଆପଣଙ୍କୁ ଦର୍ଶନ କଲେ ତ ଜଗନ୍ନାଥଙ୍କୁ ଦର୍ଶନ ମିଳିଗଲା ଭଳିଆ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ବହୁତ୍ ଭଲ ଲାଗିଲା ଆପଣଙ୍କ ସାଥିରେ କଥା ହେଇକି ବହୁତ୍ ଖୁସି ଲାଗୁଛି ଯାହା ହଉ ଆପଣ ଜଗନ୍ନାଥ। ଙ୍କ ଦେଶର ଲୋକ ଜଗନ୍ନାଥ ଗାଁ ର ଲୋକ।
ଆଜ୍ଞା।
ଯାହାହଉ ରଥଯାତ୍ରା କୁ ଆପଣ ନିଶ୍ଚିନ୍ତ ଆମୁକୁ ନିମନ୍ତ୍ରଣ।
ହଁ ଆପଣ ରଥଯାତ୍ରାରେ ଆସୁଛନ୍ତି?
ନିଶ୍ଚିନ୍ତ ଯିବି ଭାଇ।
ସ୍ନାନ ପୂର୍ଣ୍ଣିମାକୁ ଆସଥିଲେ ଆସି ନ ଥିଲେ?
ଦେବସ୍ନାନ ପୂର୍ଣ୍ଣିମା ବର୍ଷା ଜୋରେ ହେଲା ଆମେ ଯାଇପାରିଲୁନି ନହେଲେ ତ ମୋର ବହୁତ୍ ଇଚ୍ଛା ଥିଲା।
ନାଇଁ ଏପଟେ ବର୍ଷା ହେଇନଥିଲା।
ଭୁ ଭୁବନେଶ୍ୱରରୁ ସେଦିନ ଜମା ଘରୁ ବାହାରି ହେଲାନି ଏତେ ବର୍ଷା। ଭାବି ପାରିବେନି।
ବିଶ୍ୱାସ କରିବେନି କି ଖରା ଏ ବର୍ଷ ।
ହୁଁ ଏ ଆମେ ଦେଖୁଥିଲୁ ତଥାପି ପୁରୀରେ ଝିପ୍ ଝିପ୍ ବ ର୍ଷା ହଉଥିଲା।
ନା ନା ନା। ଟୋଟାଲ୍ ବର୍ଷା ନାହିଁ ବର୍ଷା ଉଠେଇଲା ବର୍ଷା ଅନ୍ଧାର୍। ର ହେଇଗଲା ପୁରା ବର୍ଷା ବି ହେଲା ସନ୍ଧ୍ୟାବେଳ ଟାଇମ୍।
ଯାହା ହଉ ଆପଣ ପୁରୀ ଲୋକ ଆପଣଙ୍କୁ ବହୁତ୍ ଖୁସି ଲାଗିଲା ଆଜ୍ଞା ଆପଣଙ୍କ ସାଥିରେ କଥା ହେଇକି। ବହୁତ୍ ଖୁସି ମୁଁ ଯେହେତୁ ଜଗନ୍ନାଥ ଗାଁ ର ଲୋ କ ଆପଣ ଭାବିବାକୁ ହେଲେ ସେତିକି ଭାଗ୍ୟ ଥିଲେ। ହଁ ସେଇଟା ଠିକ୍ ଯେ। ହେଲେ ବି ଆପଣ ଡେଲି ଦର୍ଶନ କରିପାରୁଥିବେ ସେ ଜଗାକୁ ଦର୍ଶନ କରିବା କା ଭାଗ୍ୟରେ ଅଛି ଆଜ୍ଞା।
କାଲି ଟିକେ ପତିତପାବନ ଦର୍ଶନ କରିବି ବୋଲି ଇଚ୍ଛା ଥିଲା। ଆଉ ଭଗବାନେ ଚାହିଁଲେନି କି ବର୍ଷା।
ସେଇ ଅଭଡା ଖାଇକି ଆପଣ ସବୁଦିନେ ଖୁସିରେ ରହୁଥିବେ।
ଆଜ୍ଞା ଆଜ୍ଞା ଆପଣ ବି ଆସନ୍ତୁ ରଥଯାତ୍ରାକୁ।
ନିଶ୍ଚିନ୍ତ ଯିବୁ ଆଜ୍ଞା।
ଆପଣ ରଥକୁ ଆସିବେ ନା ବାହୁଡାରେ ଆସିବେ?
ନା ରଥଯାତ୍ରାରେ ମୁଁ ଟୋଟାଲି ଆଠ ଦିନ ଆମର କ୍ୟାମ୍ପ ପଡେ ବ ପୁରୀରେ। ସ୍କୁଲ ତରଫରୁ ଆମର। ଡିସାବିଲିଟି ସ୍କୁଲ୍ ନା ହ୍ୟାଣ୍ଡିକ୍ୟାପ୍ ସ୍କୁଲ୍ ସେଇଠି ଆମେ ସବୁ। ଫିଜିଓଥେରାପି, ଥେରାପି, ସ୍ପିସ୍ ଥେରାପି ଏଇସବୁ କ୍ୟାମ୍ପ ପଡ଼େ ଆମର।
ଆଜ୍ଞା, ଆଜ୍ଞା ବହୁତ ବଢିଆ ଇଏରେ ଅଛନ୍ତି କିନ୍ତୁ ହେଲା ହ୍ୟାଣ୍ଡି କ୍ୟାଫ୍ଟ ହଁ ହାଣ୍ଡିକ୍ୟାପଟ ପିଲା କିଛି ଶିଖଉଛନ୍ତି ବହୁତ ଆପଣ ଆଜ୍ଞା ଆଜ୍ଞା।
ଆଉ ସେଥିପାଇଁ ମୁଁ ପୁରୀ ଯିବା ପାଇଁ ମୋର ବହୁତ ଇଚ୍ଛା ସବୁବେଳେ ଯେତେବେଳେ ମୁଁ ବ ଯାଏ ବି କୌଣସି କାମରେ କିମ୍ବା ସ୍କୁଲ କାମରେ ଯାଏ ଆମ ପୁରୀରେ ସ୍କୁଲ ଅଛି ନା।
ଆଜ୍ଞା ପୁ ପୁରୀ ଆପଣ ସ୍କୁଲଟା କୋଉଠି ମୋ ଶୁନା
ଉ ହଉଛି କଣ କହିଲେ ଯୋଉ ମେଡିକାଲ ଛକରେ ଗୋଟେ। ଆଁମ୍ ୱେଟୋ ଯିବା ଆମେ ସମୁଦ୍ର କୂଳକୁ।
ଆଜ୍ଞା।
ହଁ ସେଇ ମେଡ଼ିକାଲ ଛକ କାନ୍ଥରେ ଲାଗିକି ଅଛି ପୁରା ଗୋଟେ ମେଡ଼ିସିନ ଦୋକାନ। ହଉଛି କଣ କହିଲେ। ନା ଟା ବି ଭୁଲିଗଲିଣି ସଞ୍ଜୀବନୀ ମେଡିସିନ ଷ୍ଟୋର ତା ପଛପଟେ ଆମ ସ୍କୁଲ ଟା।
ଓହ ହଁ ଯୋଉ ବଳ ଗଣ୍ଡି ଛକରେ କି?
ବଳବଣ୍ଡି ଛକରେ।
ଆଜ୍ଞା ଆଜ୍ଞା।
ସେଇଠି। ଆଉ ଆମେ ଯେତେବେଳେ ସ୍କୁଲ କାମ ପଡେ ପୁରୀ ଯାଉ ମୁଁ ଯେମିତି ହେଲେ ଲୁ ଚି ଛପିକି ହେଲେ ବି ଜଗନ୍ନାଥ ଦର୍ଶନ କରିବା ପାଇଁ ଗଳିକି ପଳେଇଯାଏ ସେମାନେ। ମତେ ଖୋଜୁଥିବେ ସିଲୁ ସାର୍ କୁଆଡେ ଗଲେ ଆଉ ମୁଁ ନ ଯାଇକି ସିଧା ଯାଇ ମନ୍ଦିର ଭିତେରେ।
ଆପଣଙ୍କୁ ଆପଣ ଆପଣଙ୍କୁ ଯୋଗା ପାଇଁ ପଡ଼ି ନେଇ ଯାଉଛେ ହେ
ମୋ ନାନୀ ବି ଅଛନ୍ତି ପୁରୀରେ ଉଁ ପିଇସି ନାନୀଙ୍କ ଝିଅ ଅ ମୋ ଭଣଜା। ବି ସେଇଠି ମାନେ ଆର୍ଟ ଟିଚର୍ ଅଛନ୍ତି।
ହଁ ହଁ।
ଆଉ ମୁଁ ଯାଇ ଯେତେବେଳେ ମନେ ମନେ ଭାବେ। ନାନୀଙ୍କ ଘରକୁ ଯିବି କି ପୁଣି ଚିନ୍ତା କରେ ନା ଆଗ ଜଗା ଦର୍ଶ ନ କରେ ତାପରେ ଟାଇମ ହେଲେ ଯିବ ନହେଲେ ନାହିଁ।
ଶେଷ ଥର କେବେ ଆସିଥିଲେ।
ମୁଁ ଏବେ ହଉଚି ସପ୍ତାହେ ବି ହେଇନି ଯାଇଥିଲି ଏବେ। ମାନେ ତା ପୁ ପୂର ମାନେ ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ।
ଅ ହଁ।
ହଁ ହେରା ସପ୍ତାହେ ପରେ ହେଇଗଲାଣି ବୋଧେ।
ଆଜ୍ଞା ଆଜ୍ଞା ଆଜ୍ଞା।
ଯାଇଥିଲୁ ରାତି ଦିଟାରେ ଦର୍ଶନ ମିଳିଲା ଭାଇ ଏ ଯୋଉ କଷ୍ଟ ଯୋଉ ଲାଇନ। ହେ ଭଗବାନ ମାନେ ରାତି ଦିଟା ହେଇଗଲା ଆମକୁ। ଆମେ। ଲାଇନରେ ତ ପୁରା ଦିନ ତିନିଟାରୁ ଛିଡା ହେଇ ହେଇ ହେଇ ହେଇ। ଆମକୁରୁ ଯେ ରାତି ଏଗାରଟାରେ ଯାଇ ମିଳିଲା ଲାଇନ ତାପରେ ହେଁ ଗୋଡ଼ ଗୁୁରା ଯୋଉ ଛିଣ୍ଡି ପଡ଼ୁଥାଏ କୁହନି କୁହନି ଯୋଉ କଷ୍ଟ ତାପରେ ଭି ତୁରୁକୁ ଗଲା ବେଳୁ ଟୋଉ ଯୋଉ ଠେଲା ପେଲା ଓଫ୍ କୁହନି ସେ ଜାଗାକୁ ଦର୍ଶନ କରିବା ଏତେ ଆମର ଗୋଟେ ମନ ବଳିଗଲା ମାନେ ସେ ଯେ ଯାହା ଯେତେ ଗହଳି ହଉ ଚି ହୋଉ ଭାଇ ଆଗ ଯାଇକି ଜଗା କୁ ଦେଖ ମୁଁ ହୁଁ ମୁଁ ତାପରେ ବାହାରକୁ ବାହାରିଲା ବେଳକୁ କେହି ସାଙ୍ଗ ନାହାନ୍ତି। ସବୁ କିଏ କୁଆଡ଼େ ହଜି ଯାଇଛନ୍ତି ମୁଁ କହିଲି ଏମାନଙ୍କୁ କାହାକୁ ପାଇବିନି ସିଧା ଚାଲିଲି ଜୋତା ଷ୍ଟାଣ୍ଡ କୁ। ଜୋତା ଷ୍ଟାଣ୍ଡ ରେ ଯାଇ ଅପେକ୍ଷା କରି କରି କରି କରି ରାତି ଚାରିଟା ହେଲା ସବୁ ଯିଏ ଯଆଡ଼ୁ ଆସିଲୁ। ପୁଣି ଜୋତା ମୋବାଇଲ ସବୁ ସଂଗ୍ରହ କଲୁ।
ଆପଣ ଯୋଉ ତାର ଆପଣ ଯୋତା ରଖୁଥିଲେ କୋଉଠି ପ୍ରାଇଭେଟ ନା ଗର୍ମେଣ୍ଟ ସରକାରୀ ଇଏ ହଁ ଆପଣ ହଁ ଆପଣ ଦର୍ଶନ କୋଉ ପଟେ କଲେ ଉତ୍ତର ଦ୍ୱାର ପଟେ ନା ପୂର୍ବ ଦ୍ୱାର ପଟେ?
ନା ଆମେ ପଶ୍ଚିମ ଦ୍ୱାର ପଟେ।
ଅଁ ହଁ ହଁ ପଶ୍ଚିମ ଦ୍ଵାର ପଟେ ପଶ୍ଚିମ ଦ୍ଵାର ଏତେ ବି ଭିଡ଼ ନ ଥିବା।
ପ୍ରବଳ ଭିଡ଼ ଆଜ୍ଞା ସେଦିନ ହଁ ପହଡ଼ ପଡ଼ିଯାଇଥିଲା ତାପରେ କଣ ଗୋ ବେ ଅ କଣ ଗୋଟେ ଲାଗି ହୋଉଥ ଥିଲା ଯେ ଆଉ ସେଦିନ ବହୁତ ଭିଡ଼ ଥିଲା ପୁରା ବନ୍ଦ ଥିଲା ମନ୍ଦିର। ହଁ
ଆପଣ କଣ ସେ ଅପେକ୍ଷାରେ ଥିଲେ ଚାରି ଘଣ୍ଟା?
ହଁ ଆଜ୍ଞା ନିଶ୍ଚୟ ଆଉ କଣ କରିବୁ ଉପାୟ ହିନ। ଯାଇଛୁ ମାନେ ଜଗାକୁ ମୁଁ ମୁଁ ଭାଇ ଥରେ ଗଲା ମାନେ ଜଗାକୁ ଦର୍ଶନ ନ କଲେ ମୋ ମନ ଟା ଶାନ୍ତି ଲାଗେନି।
ଆଜ୍ଞା ଆଜ୍ଞା।
ଆଉ ପୁରୀ ମାଟି ମାରିଲା ମାନେ ମୋ ମନଟା ଖାଲି ଟକଟକ ହବ କେମିତି ଜଗା ପାଖକୁ ଯିବି। ଇଏ ହଉ। ସେ ହୋଉଛି ମୋର ଭକ୍ତର
ହା।
କଣ କୁହାଯିବ ସେଟା? ସେଇଭଳିଆ ଆଉ ମୁଁ ଭାଇ ସେ ହୁଁ ନାଇଁ ମାନେ ପ୍ରସାଦ ପାଏ ନ ପାଏ ଆଗ ଜଗାକୁ କେମିତି ଟିକେ ଦେଖିଦେବି। ମୋ ମନ ଟା ସେଇଠି ଯାଇ କି ଥିବ ପୁରୀ କାମ ପୁରୀରେ କାମ ଯାହାବି କାମ ହଉ ଅବା ନ ହଉ ମୁଁ ଗଳି ପଶିକି ଯାଇକି ସେ ମନ୍ଦିର ଭିତରେ ଥିବି।
ହା ହା ହା ହା ଆପଣ ଷ୍ଟାଫ ଖୋଜୁଥିବେ ପୁଣି କୁଆଡ଼େ ଗଲା ହା ହା ହା।
ଆଉ ତ ନଥିବି ଏଇ ମନ୍ଦିର ଭିତରେ ସେ ସମସ୍ତେ ଏବେ ପ୍ରାୟ ଜାଣି ଗଲେଣି। ଆଉ ଏ ସିଲୁସାର ଗଲା ମାନେ ସିଏ ସିଧା ଯାଇ ମନ୍ଦିରରେ ଖୋଜିବେ ନହେଲେ ଆକୁ ପାଇବେନି କୋଉଠି। ସେ କାମ ଅଧା ପକେଇକି ମୁଁ ପଳେଇଥିବି।
ହେ ହେ ହେ ଆ ସେଦିନ ଆଜ୍ଞା।
ଆଜ୍ଞା ଏମିତି ଆଉ ଆପଣ କେମିତି ଅଛନ୍ତି କୁହନ୍ତୁ?
ହଁ ଭଲ ସେମିତି ଆଉ ଆପଣ ସେଦିନ ଗଲେ କଣ ପାଇଁ ଏତେ କଷ୍ଟ କରିକି? ଜଗା ଦର୍ଶନ ଭଲ ଭାବରେ ହେଲାନା ହେଇ ପାରିଲାନି?
ହଁ ହେଲା ନା ମୁଁ ମୁଁ ବହୁତ ଚାଲାକ ମାନେ କଡ଼େ କଡ଼େ କଡ଼େ କଡ଼େ ଯିବି ପୁରା ପୁରା କା ତ ସାଇଟିରେ ସାଇଟିରେ ଯାଇକି ସିଧା ସେଇଟି ଯୋଉ ଚନ୍ଦନ ଅରଗାଳି ପାଖରେ ଯୋଉ ପଣ୍ଡା ମା ମାନେ ଆମର ପଣ୍ଡା ଭାଇ ମାନେ ଯୋଉଠି ବସିଛନ୍ତି ଆଳ ତି ଫାଳତି ରଖିକି ସେଇ ସିଧାରେ ସିଧାରେ ସିଧାରେ ସିଧାରେ ଦର୍ଶନ କରିବି ସେଠି ତ ଯେତେ ଠେଲିଲେ ବି ସେଇଠି ଠିଆ ହେଇଯିବି ମୁଁ ପୁରା।
ହେ ହେ।
ମୁଁ ବହୁତ ଭଲ ପାଏ ଜଗନ୍ନାଥ ପ୍ରେମୀ ମୁଁ ଭାଇ। ମତେ ବହୁତ ଭଲ ଲାଗେ ସେ ଜଗନ୍ନାଥଙ୍କର
ଆ ଆପଣ ତ ଭିତରକୁ ଭିତର ଦର୍ଶନ ଭିତର ଦର୍ଶନ ବନ୍ଦ ଥିଲା।
ହଁ ଭିତର ଦର୍ଶନ ବନ୍ଦ ଥିଲା।
ଓହୋ ଭିତରଦର୍ଶନ କେବେ କରିଛନ୍ତି?
ହଁ ବହୁତ ଥର ଗଲେଣି ଭିତରକୁ ପୁରା ଭିତରକୁ ଯାଏ ଆଉ ସେମତି ତ ଆମେ ରତ୍ନବେଦୀ ପାଖକୁ ଯାଇପାରିବ କାରଣ ଅ ଲକ୍ଷେ ଶାଳ ଗ୍ରାମ ସେଠି ପୋତା ହେଇଛନ୍ତି ଆମେ ଯିବାଟା ବି ଆମକୁ ନିଜକୁ ମାନେ ସେ ଚଳନ୍ତି ଠାକୁର ତାଙ୍କୁ ଆମେ ସେମିତି ପାଦରେ ଦଳିକି ଯିବାଟା ଆମ ପାଇଁ ଭଲ ନୁହେଁ ସେଥିପାଇଁ ମୁଁ ଯାଏନି ଭିତ ଭିତରକୁ ଆଉ ଥରେ ବାହୁଡ଼ା ଟାଇମରେ ହଉଚି ଉଁ ଯାଇଥିଲି ଭିତରକୁ ପୁରା ବେଦୀ ପାଖକୁ ଯାଇଥିଲି ନିଜକୁ କମ୍ଫର୍ଟେବୁଲ ଲାଗିଲାନି ଅବଶ୍ୟ ଯାଇଥିଲି କିନ୍ତୁ ଜଗନ୍ନାଥଙ୍କୁ ଦର୍ଶନ କରିବା ମୋ ମନ ଟା ଏତେ ବ୍ୟାକୁଳ ହେଇଗଲା ଯେ ମୁଁ ପୁରା ଭିତରକୁ ବଶିଗଲି ପୁରା ବେଦୀ ପାଖକୁ ଯାଇକି ପ୍ରଣାମ ହେଇକି ଆସିଲି ମତେ ବହୁତ ଭଲ ଲାଗିଲା କିନ୍ତୁ ଦେଖିକି। ସେ ଭାଗ୍ୟ ସେ ଚକା ଆଖିର କିଏ ଲୀଳା ମାନେ ଜଗତକୁ ଏତେ ସୁନ୍ଦର କରିକି ଗଢିଛେ।
ଯେ ସତରେ ଯେତେ ବି ଦେଖିଲେ ବାକି ଲୁ
ଆପଣ ଗୋଟେ ଭାବନ୍ତୁ ମାନେ ଯେତେ ଥର ଯିବେ ସେତିକି ନୂଆ ନୂଆ ଲାଗୁ
ନୂଆ ନୂଆ ଲୁହ ଆଖିର ଲୁହ ଗୋଟେ ଭାରିଆସିବ ଠାକୁର ଠାକୁରଙ୍କୁ ଅନେଇ ଦେଲେ ଲୁହ ଭାସି ଯାଏ କଣ ପାଇଁ ମୁଁ ଜାଣିପାରୁନି। ମୁଁ ଏଲା ଏତେ ଖୁସିରେ ଯାଇଥିବି। ଠାକୁର ଅନେଇ ଦେଲା ପରେ ଲୁହ ଆସଛି କଣ ପାଇଁ ହଁ।
ତର ସେ ଠାକୁରଙ୍କର ଭକ୍ତ ପ୍ରତି ଏତେ ଇଏ ଭାବି ପାରିବେନି। ସେ ଭାବର ଠାକୁର।
ଆଜ୍ଞା।
ହଁ ସେ ଭଗବାନଙ୍କୁ ପାଇବା ଆମ ପାଇଁ ତ କାହିଁ କୁଆଡୁ ଫରେନ କଣ୍ଟ୍ରିରୁ ଲୋକ ଆସୁଛନ୍ତି ଆଜ୍ଞା।
ଆଜ୍ଞା ଆଜ୍ଞା।
ଲକ୍ଷ ଲକ୍ଷ ଲୋକ ଆସୁଛନ୍ତି କି ଭିଡ଼ ଆଉ ଆପଣଙ୍କ ପୁରୀକୁ ଗଲା ମାନେ ତ ବଙ୍ଗାଳୀମାନେ ଭାବୁଛନ୍ତି ଆମର ଏଇଟା।
ଆଜ୍ଞା ଆଜ୍ଞା ତାପରେ ବି ବୁଲା ପୁରୀ କହିଲା ପୁରୀ ଯୋଉ ଯୁଗଲା ଜଗନ୍ନାଥ ବଙ୍ଗାଳୀଙ୍କ ଯୁଗରେ ପିଲା ବେପାର ଚାଲୁଛି ଆମର ପୁରୀ କୋଣକ ହେଲା ଲୋକ ଚଳୁଛନ୍ତି ଏଟ ଠିକ କଥା। ଆଜ୍ଞା ସେ ବଙ୍ଗାଳୀ ନ ଆସିବେ ଲୋକ ଏଠି ହେଲା ଆମର।
ଭାଇ ଏବେଠୁ ହୋଟେଲ ବୁକ୍ ହେଇଯାଇଥିବ ଆପଣ ପାଇବେନି ର ରଥ ଯାତ୍ରା ବେଳକୁ ହୋଟେଲ ଗୋଟେ ସିଏ ପୁରା ସ ପରିବାର ଆସ ଆଶିକ୍କ ବୁକ୍ କରିଦେଇଥିବେ ତମେ ଯେତେ ହୋଟଲ ଖୋଜା ନାାଇଁ ଆଜ୍ଞା ଯୋଉ ହୋଟଲକୁ ଯିବ ନାାଇଁ ଆଜ୍ଞା। ସେ ସାଙ୍ଗେ ସାଙ୍ଗେ ବିଦା କରିଦବେ ନାଇଁ ଆଜ୍ଞା ଫୁଲ ଅଛି।
କଲିକତାରେ ବି ମନ୍ଦିର ଅଛି କଲିକତାରେ ଶହେଟା ମନ୍ଦିର କଲେ ବି ବଙ୍ଗାଳୀ ଲୋକ ଆସିବେ।
ଆଜ୍ଞା ଆଜ୍ଞା କାହିଁ ନା ଜାଣିଛନ୍ତି ଚାରି ଧାମ ର ପୁରୀ ହଉଛି ଶ୍ରେଷ୍ଠ ଧାମ।
ଆଜ୍ଞା।
ଆମେ ଯେତେ ଯୁଆଡେ ବୁଲିକି ଯାଅ କାଶୀ, ଗୟା, ଗଙ୍ଗା କେ ତେ ତୀର୍ଥ ସ୍ଥାନ ଯାଅ, ଯେ ତେ ଯୁଆଡେ ଯାଇକି ପୁରୀ ଯଦି ଦର୍ଶନ ନ କଲ ତମର ଭାଗ୍ୟ ମୂଲ୍ୟହୀନ। ମୂଲ୍ୟ ହୀନ ସେ ଯେତେ ଦର୍ଶନ କର। ସବୁଠୁ ଶ୍ରେଷ୍ଠ ଧାମ ହେଲା ପୁରୀ। ଆଉ ସେଇ ଜାଗାରେ ଆପଣ ବାସସ୍ଥାନ ମାନେ ଆପଣଙ୍କୁ ଭାଇ ଏଇଠୁ ସତତ ପ୍ରଣିପାତ୍। ମୁଁ ବହୁତ୍ ଭଲ ଲାଗେ। ପୁରୀ ଲୋକଙ୍କୁ, ମୋର ଗୋଟେ ସାଙ୍ଗ ଅଛି ମିଟୁ ବୋଲି ପୁରୀରେ ମୁଁ ତାକୁ ଯେତେବେଳେ ଫୋନ କରିବି ଆରେ କୋଉଠି ତମେ, ସେ କହିବ ପୁରୀ ମନ୍ଦିର ଭିତରେ। ମୁଁ କହିବି ସେଠି ଘର ଘର ଦ୍ୱାର କରି ରହିଯା।
ଆଜ୍ଞା।
ଆଉ ପଣ୍ଡା ମାନଙ୍କର ତ ଗାଳି ସେ ତ ଅଲଗା ପ୍ରକାର। ସେ ନ କହିବା ଆହୁରି ଭଲ।
ଆଜ୍ଞା। ଗୋଟେ ଭାଇ ଫୋନ୍ କଲେ ଆମ ଏଇ ଆପ୍ ରେ ଫୋନ୍ ଜଣେଇକି କଲ୍ କରିବେନି, ହଠା ମୁଁ ଏପଟେ କଥା ହଉଚି ଏପଟ ସେ କଲ୍ କରିଦେଲା। କଣ କହିବ।
ତ ମେସେଜ୍ ଟା କରି କହିବନି ଲାଷ୍ଟ କୁ କଣ ଖରାପ ହେଇଗଲା ଭାଇ ଫୋନ୍ ଉଠେଇଲନି। ମୁଁ ଏପଟେ ତ କଥା ହଉଚି। ଆପଣ ଆଉ କଲ ଉଠେଇବି। ଆଉ ଆପଣ ଆଉ କା
କଥା ହେଇକି ବହୁତ୍ ଖୁସି ଲାଗିଲା, ଆନନ୍ଦ ଲାଗିଲା। ପୁରୀ ଧାମ ଲୋକ ଆପଣ। ଆଉ ଯା ଆଉ ଖୁସିରେ ଥାନ୍ତୁ, ସବୁ ଦିନ ଘଣ୍ଟ ଘୋଡେଇ ରଖିଥାନ୍ତୁ ଔଷଧ କିନ୍ତୁ ଖାଆନ୍ତୁ।
ଆଜ୍ଞା ଆଜ୍ଞା ଆଜ୍ଞା।
ହଁ ମତେ ଏବେ ଜଣା ପଡିଗଲା।